ହ୍ୟାଲୋ ହୁଁ।
ଟିଉସନ୍ ସରିଲା?
ହଁ ଟିଉସନ ସରିଲା ଆସିଲି ଏଉ ଏବେ ଆସିଲି। ଫ୍ରି ହେଲେ ତ ମେସେଜ ଦେଲେ ରିପ୍ଲାଏ ଦେଲି ଆଉ।
ଖାଇସାରିଲଣି ନା ଖାଇନ?
ଖାଇନି ଏଇ ମାମା ରୁଟି କରୁଛନ୍ତି ରୁଟି ଭଜା ଖାଇବା ଆ
ହୁଁ।
ହୁଁ ଆଉ ତମେ କଣ କରୁଛ?
ମୁଁ ଏଠି ବସିଥିଲି ଆଉ ୟ ଦେଲେ ଲାଇନ କଟି ଯାଉଛି ଦେଖୁନ ବର୍ଷା ଯଉ ଜିପି ଜିପି ହଉଛି।
ଓ ଆମର ବି ଏବେ ଏଇ ସନ୍ଧ୍ୟା ବେଳେ ହବ
ଏଇ ନୂଆ ବର୍ଷା ହଉନି କିନ୍ତୁ ଲାଇନ ଖାଲି ଦଶ ଥର କାଟି ଦଉଛନ୍ତି। ଦିନ ବେଳେ କାଟୁଛ ଲାଇନ ଠିକ୍ ଅଛି ରାତିରେ କାଟିଲେ ଭାରି ଅସୁବିଧା।
ହଁ ମ ରାତିରେ କାମ ଟାଇମ ନା ରାତିଟା ସେ ଶୋଇ ସାରିଲା ପରେ ସେଟୁ ହଁ ସେମିତି ଥଣ୍ଡା ପାଗ ପଡିଥିବ ଯଦି ଶୋଇ ସାରିଲା ପରେ ଦିନ ବେଳେ କାଟିଲେ ବେଶୀ କିଛି କଷ୍ଟ ନାହିଁ କାରଣ ଦିନରେ କିଛି ବେଶୀ କାମ ନ
ତାପରେ ଇନଭର୍ଟର ଚାର୍ଜ କେତେ? ସମୟ ରହିବ ପାଞ୍ଚ ଛଅ ଘଣ୍ଟା ରହିଲେ ବି ବଡ କଥା ତର ତିନି ଚାରିଟା ଫ୍ୟାନ୍ ଲାଗୁଛି ଶାଶୁ ଶଶୁର ଗୋଟେ ଲଗଉଛନ୍ତି ତାପରେ ହେଠୁ ଭାଇ ଗୋଟେ ଲଗାଉଛନ୍ତି ମୁଁ ଗୋଟେ ଫ୍ୟ। ନ୍ ଲଗାଉଛି ସମସ୍ତଙ୍କର ତ ପର୍ସନାଲ ରୁମ ସମସ୍ତେ ଗୋଟେ ଗୋଟେ ଫ୍ୟାନ୍ ଲଗେଇକି ଶୋଉଛନ୍ତି। କଣ ଏକାଠି ଶୋଇପଡିବ ବୋଲି ଅଛି କି? ସେମିତି ତ ହେଇପାରିବନି ସମସ୍ତେ ଜେ ଜନେଜ ରୁମ ରେ ଲଗେଇକି ଶଉଛନ୍ତି। ହଁ ଜଲଦି ସରିଯାଉଛି ପା ପାଞ୍ଚ ଘଣ୍ଟା ସରିଯାଉଛି।
ହୁଁ ସେମିତି ନର୍ମାଲ ଯଦି ତମେ ଅଳ୍ପ ୟୁଜ କରିବ ତାହେଲେ ଗୋଟେ ଗୋଟେ ହଁ ସେମିତି ଛଅ ସାତ ଘଟ ସାତ ଘଣ୍ଟା ଭଳିଆ ଚାଲିବ ତାପରେ ତାଠାରୁ ତ ଅଧିକ ଆଉ ଚାଲିବନି ଆଉ।
ସେୟା ପରା ଆଜି ବି ଶାଶୁ ଶ୍ୱଶୁର ଭାଇ ହେରିକା ଘରେ ଖାଇବେନି ତ ମୁଁ ବି ରୋଷେଇ ବଷ କିଛି କରିନି ମୋ ପାଇଁ କହିଦେଇଛି, ସେମାନେ ଆଜି ଗୋଟେ ବାହାଘର ତସହିରେ ଭୋଜି ଖାଇଯିବେ।
ହଁ ହଁ।
ସେମାନେ ଭୋଜି ଖାଇ ସିଆଡ଼େ ଯିବେ ହେରି ମୁଁ କେବଳ ଘରେ ଖାଇବି ଆଉ। ଆଉ ମାମା ସମସ୍ତେ ଭଲ ଅଛନ୍ତି ଦେହ ଭଲ ଅଛି?
ହଁ ଦେହ ଭଲ ଅଛି।
ମୁଇଁ ସକାଳୁ ଅଣ୍ଡା ତରକାରୀ ଯୋଉ କରିଥିଲି ଆହୁରି ସକାଳୁ ଦିଟା ଖାଇଥିଲ ତାହୁରି ଦିଟା ଅଛି ମୁଁ କହି ଆମେ ତ ଭୋଜି ଖାଇାଉ ବୋଲି ମୁଁ ଜାଣିନଥିଲିବା ଅଧିକ ଅଣ୍ଟା ମୁଁ କରିଦେଇଥିଲି ତରକାରୀ ଏବେ ଆହୁରି ଚାରିଟା ବଳିଛି ମୁଁ ଦିଟା ଖାଇଦବେ ଆଉଦିଟା ଥାଉ କାଲି ଭାଇ ଖାଇଦେବେ ଗରୁବାର ସିନା ଆମେ ଖାଇବୁନୁ ଭାଇ ଖାଇବ।
ହଁ ସେପୁଅ ପିଲା ସେ ଖାଇଦେବେ ଆଉ।
ହୁଁ ଆମ ଶ୍ୱଶୁର ଅଣ୍ଡା ଖାଉନାହାନ୍ତି।
ହୁଁ ହୁଁ।
ଆଉ କରୁଚ କଣ ବସିଛ ନା କଣ?
ହଁ ବା ବସିଚି ଏଟି ଅଣ୍ଟା ହାକା ପେନ୍ ହଉଚିତ ଗୋଡ଼ ହାକା।
ହୁଁ।
ତମଦେହ ଭଲଅଛି?
ହୁଁ ଭଲ ଅଛି ଦେହ।
ହୁଁ।
କାଲି ମୁଁ ବ୍ୟସ୍ତ ରହିଥିଲିତ କାଲି ଆଉ ସେଥିପାଇଁ କଲ୍ କରିପାରିନଥିଲି କାଲି କଲ୍ କରିଚି କାଇକିନା ମୁଁ ଏଟି କରିନି।
ସେ ରାତିରେ ଟିକେ ଗୁରୁମାଙ୍କ ଘରକୁ ପଳେଇଥିଲୁ ସେ ତାଙ୍କର ଟିକେ ଥିଲା ତାଙ୍କ ଫଂକ୍ସନ ଥିଲା ମୁଁ ସେଥିପାଇଁ ତାଙ୍କ ଘରୁକୁ ପଳେଇଲି ପୂଜା ଥିଲା ତାଙ୍କ ଘରେ ତ ସେଇଆକୁ ପଳେଇଥିଲି ତାଙ୍କ ଘରକୁ ଟିକେ। ତ ଆଉ କଲ୍ କରିିପାରିନି ଆଉ ମାର୍କେଟ ଯାଇଥିଲି ମାର୍କେଟରୁ ସିଆଡ଼େ ସିଆଡ଼େ ତାଙ୍କ ଘରକୁ ଗଲି। ତାଙ୍କ ଘରକୁ ଗନି ତ ସିଆଡ଼େ ସିଆଡ଼େ ଏକାଥରେ ଆମ ଘର ତାଙ୍କ ଘର ପାଖରେ ସ୍ ସ୍କୁଲ ତାଙ୍କର ସେସ୍କୁଲ ଗଲେ ସ୍କୁଲ ସାରିକି ପୁଣି ମାର୍କେଟ ଗଲି ମାର୍କେଟ ରୁ ଆସିକି ଘରକୁ ଆସିଲି ଘର ବାସ୍ ଇଏ ତାପରେ ଶୋଇଥିଲି ଶୋଇକି ଉଠିକି ହେଟୁ ତାପରେ ଟିୟୁସନ୍ କଲି ଟିୟୁସନ୍ କରିକି ପୁଣି ଗୋଟେ ଟିୟୁସନ୍ କଲି ସାରିକି ସବୁ କାମ ସରିଲା ଏବେ ଏଇ ଫ୍ରି ହେଲି ଟିକେ ଆଉ।
ହୁଁ।
ହୁଁ। ଆଉ ତମ ସିଆଡ଼େ ବର୍ଷା ହଉନି ନାଇଁ ଆମ ଇଆଡ଼େ ବର୍ଷା ଏଇ ସନ୍ଧ୍ୟାବେଳେ ନୁହଁ ଏଇ
ବର୍ଷା ହଉଚି ବେଶୀ ବର୍ଷା ହଉନି ଝିପ୍ ଝିପ୍ ବର୍ଷା ହଉଚି କିନ୍ତୁ ଗରମ ପ୍ରବଳ ହଉଚି।
ହଁ ବା ତଥାପି ସକାଳୁ ଉଠିକି ଖାସ୍ କରି ସେ ମୁଁ ସ୍କୁଲ୍ ଗଲା ଟାଇମ୍ ରେ ଯୋଉ ବର୍ଷା ଟା ହଉଚି ମତେ ଭାରି ମୋର ବାହାରିବାକୁ ଇଚ୍ଛା ହଉନି।
ହୁଁ।
ଏଇକିି ସ ସାତଟା ବେଳେ ମୁଁ ଯେତେବେଳେ ଟିୟୁସନ୍ ଗଲି ଘ ଜଷ୍ଟ ବାହାରିଛି ବର୍ଷା ହେଲା। ପ୍ରାଏ ଝିପ୍ ଝିପ୍ ପକେଇଲା ମୁଁ ଛତା ନେଇକି ଗଲି।
ହୁଁ।
ହୁଁ।
ଅଧିକା ବର୍ଷା ହବ ଗୋଟେ ପ୍ରକାର। ଏଇ ଟିକେ ଟିକେ ବର୍ଷା ହବ ସେତିକି ଟିକେ ଟିକେ ବର୍ଷାରେ କୁଆଡ଼େ ବାହାରି ହବନି କିଛି ନାହିଁ ଭାରି ପ୍ରୋବ୍ଲେମ୍ ସେମିତି।
ହୁଁ।
ସେୟାପରା।
ହୁଁ।
ଆଉ ଆମ ଏପଟେ ଗୋଟେ ଅଛି ବାଘମାରି ଗୋଟେ ଗାଁଟେ ଜାଣିଚ?
ବାଘମାରି ନାଇଁ ମୁଁ ଶୁଣିନି କେ
ଶୁଣିନଥିବ ବାଘମାରି ମାରିବ ଅଟ୍ରି ଉଷ୍ମ ପ୍ରସବଣ।
ଉଁ?
ଅଟ୍ରି ଉଷ୍ମପର୍ସବଣ।
ହୁଁ ଜାଣିନି ମୁଁ ହୁଁ।
ମାନେ ହେଇଠି ନୁହଁ ତତେଲା ପାଣି ଫୁଟୁ ଫୁଟୁଛି ହେଲାକି ଗୋଟେ କୁଅରେ ସେଠି ଯାତ୍ରା ହୁଏ ମକର ଯାତ୍ରାକୁ ମକର ମେଳା ସେ ସେଠୀ ହୁଏ ମକର ଯାତ୍ରା ହୁଏତ ସେଠି ପାଣି ଫୁଟି ତ ସେଠି ଚର୍ମରୋଗ ଯାହାର ବି ଗୋଡ, ହାତ, କୁଣ୍ଡିଆନି ଏଗୁଡା ସବୁ ଚର୍ମ ରୋଗ ଥିବ।
ସେଥିରେ ଭଲ ହେଇଯାଏ, ଏ ସବୁ ମାନେ ମୁଁ ନୁହଁ ଦେଖିଛି ସବୁ ଖାଲି ମାନେ ଏଥିରେ ହେଲେ ରିଲସ ଫିସରେ ଦେଖିଛି।
ହୁଁ ସେଇଠି ଗୋଟେ ଶିବ ଠାକୁରଙ୍କ ମନ୍ଦିର ବି ଅଛି ଅଟକେଶ୍ଵର।
ଉଁ।
ସେଇଠି ବଢିଆ ଶିବ ମନ୍ଦିରଟେ ଅଛି। ସେଇଠି ସେଇ ଶିବ ମନ୍ଦିର ଲାଗି ସେଇ ଜାଗାଟା ପ୍ରସିଦ୍ଧ ଏମିତି ଯୋଉ କୁଆକୁଣ୍ଟ ଯୋଉ ଅଛି। ପାଣି ଅଛି ଫୁଟୁଛି ସେଇ ଜାଗା ଟା ଏମିତି ଏମତି ହେଇକି କି ଭଲ ସେଇ ଜାଗା ଟା ଭଲ ଲାଗେ ଯାତ୍ରାକୁ ଖାସ କରି ଯିବାକୁ ଭଲ ଲାଗେ ଆଉ।
ଉଁ ହୁଁ।
ସେଠି ଥରେ ସୁନାର ନାଗମୂର୍ତ୍ତି ଚୋରି ହେଇ ଯାଇଥିଲା ହଟକେଶ୍ୱରଙ୍କ ପାଖରୁ।
ହୁଁ।
ଠାକୁରଙ୍କ ମନ୍ଦିରରୁ।
କିଏ ଚୋରି କରିଥିଲେ କି ସେ ଲୋକ?
ଯୋଉ ଲୋକ ହେଇ ଲୋକାଲ ଲୋକ। କାଲି ତାଙ୍କ ଗାଁ ପାଖର ଲୋକ ଯାହାକି ସୁନାର ନାଗମୂର୍ତ୍ତି କଣ ହେଇଛି କହିଲ ନାଗମୂର୍ତ୍ତି ବସିଲା ବୋଲି ମାନେ ଯୋଉଦିନ ପ୍ରତିଷ୍ଠା ହେଲା। ସେମାନେ ଜାଣିଲେ ନା ଏମାନେ ଯାଇକି କଣ କରିଛନ୍ତି କେତେ ଦିନ ଭିତରେ ତାକୁ ଉଠେଇ ଦେଇଛନ୍ତି ହେଲା କି। ଆଉ ଉଠେଇ ଦେଇଛନ୍ତି, ପୂଜାରୀ ସେଠୁ ମୁଣ୍ଡିଆ ମାରିଲା। ସବୁ ହରିବୋଲ ହୁଳହୁଳି ପକେଇଲେ ଯିଏ ନେଇଛିି ତା ବଂଶ ନିପାତ ହବ। ତାପରେ ସେଠୁ ନୁହଁ ତାପରେ ସେ ହେଇ ନାଗ ସାପ ତା ଗୋଟେ ହେଇ ଗୋଟେ ଜେ ଚୋରି କରିନଥିଲା, ଗୋଟେ ପିଲାର ଗୋଟେ ଗୋଟେ ତା ତା ପୁଅକୁ ନାଗ ସାପ କାମୁଡ଼ି ଦେଲା ଯେ ସେ ମରିଗଲା। ଆ ଠାକୁର ନାହାନ୍ତି କଣ ଠାକୁର ଦେଖେଇଦେଲେ ମୁଁ କହିଆକଥା ବାପ ଚୋରି କଲା ପୁଅ ଦଣ୍ଡ ପାଇଲା।
ହଁ ସେଇଟା କଣ ମୁଁ ତ ଠିକ କାମ କରିବ ସବୁବେଳେ ମାନେ ନ୍ୟାୟ କାମ କରିବ। ଅନ୍ୟାୟ କାମ କରିବନି ଯଉଟା ଠିକ ସେଇଟା ତା ମାନେ ଅନ୍ୟର ମାନେ ଭଗବାନଙ୍କ ଜିନିଷ ଟା ଚୋରେଇ କିି ନେଲ, ଚୋରେଇ ନେଇ କଣ ଟା ଲାଭ କହିଲ ଓଲଟି ତମ ବଂ ସ ହିଁ ଗଲା ନିପାତ ହେଲା, ତମେ ବୋଲି ତମ ମାନେ ଖରାପ କଲ ଓଲଟି ତମ ମାନେ ପୁଅ ଦଣ୍ଡ ପାଇଲା।
ତାପରେ ସେଠୁ ନେଇକି ନାଗମୂର୍ତ୍ତି ସେଠୁ ଫେରାଇଲେ କେତେ ପୂଜା ପାଠ କଲେ। ଯେତେ ପୂଜା ପାଠ କଲେ ବି ଆମ ପୁଅଟା ଫେରି ଆସିଲା କି।
ସେଇଆ ପୁଅଟା ଫେରି ଆସିଲା ମୋର ମୁଁ ଭୁଲ କାହିଁ କରିବା ପାଇଁ ଯିବି।
କାଦୁଅକୁ କିଁଆ ଯିବ ଗୋଡ ଟା କିଁଆ ଖସିବ କାଦୁଅରେ ଗୋଡ ପକେଇକି ଭାବିବା ଯେ ଗୋଡ଼ଟା ଖସିବ କି ନାଇଁ ଆଉ ଭାବିଲା ବେଳକୁ ଅଛି କି ଖସିତ ଯିବ ଅଲରେଡି।
ଯେ କେବେ କୌଣସି ର ଭୁଲ କରି ସାରିକି ପଶ୍ଚାତାପ କଲେ ସେଇଟା କିଛି ଲାଭ ନାହିଁ।
ନା ନା ସତରେ ଯୋଉଟା କରିବା ପୂର୍ବରୁ ଥରେ ଭାବିବାର ଅଛି।
ଯେ କୌଣସି କଥା କରିବ ଆଗେ ଦଶ ଶହେବାର ଭାବିବ। ଏଇ କାମ ଟା ମୋ ପାଇଁ ପରଫେକ୍ଟ କି ନାହିଁ ମୁଁ ଏଇ କାମ କଲେ ମୋର ଉଁ ମାନେ ସେଇଟା ସମସ୍ତଙ୍କର ମଙ୍ଗଳ ହବା ଦରକାର। ତିରେ ମୋର କ୍ଷତି ନ ହଉ ଏମିତି କାମ କର ଯେ ଅନ୍ୟର କ୍ଷତି ନ ହଉ କି ନିଜର ବି କ୍ଷତି ନହଉ।
ସେଇଆ ପରା ହୁଁ।
ଆ ସେ ତାର ଭୁଲ କଲା ଦେଖିଲାବେଳୁ ତା ପୁଅ ମଲା, ତା ତା ପୁଅ ତା ଦେହରେ କିଛି ନାହିଁ। ନା ପୁଅର କିଛି ଦୋଷ ଅଛି କି ନା ତା ପୁଅ ଯାଇଥିଲା ଆଣିବା ପାଇଁ ନା ତା ପୁଅ କହିଥିଲା ନା କଣ କରିଥିଲା। ଦେଖିଲା ବେଳକୁ ଦଣ୍ଡ ପାଇଲା ତା ପୁଅ।
ବିନା ଦୋଷରେ ବିଚରାଟି ମଲା।
ହଁ, ବିନା ଦୋଷରେ ସିଏ ଦଣ୍ଡ ପାଇଲା।
ହୁଁ।
ନାଇଁ ଜଣେ ଜଣେ ବି ପ୍ରଖ୍ୟାତ ଠାକୁର ଅଛନ୍ତି ଦେଖେଇ ଦେବେ ସେଟା।
ହଁ, ଭଗବାନ କିନ୍ତୁ ଆକ୍ଚୁଲି ଦୁନିଆରେ ଅଛନ୍ତି। ତୋମେ ଯେ
ଆମେ ମାନୁନେ ସିନା ଭଗବାନ ଅଛନ୍ତି, ତୋମେ ଏଠି କହୁଛ ଯୋଉ ଖଣ୍ଡା ଟା ବଢୁଚି ସେଇଟା କେମିତି ବଢୁଚି। ସେଟା କେମିତି ବଢ଼ୁଚି, ଯଦି ଭଗବାନ ନାହାଁନ୍ତି! ଏଇଟି ଆମ ଏପଟେ ଯୋଉ ରାମଚଣ୍ଡୀ ଗୋଟେ ସେଠି ପଥର ଅଛି, ପାହାଡଟେ ସେଇ ପଥର ଟା କେମିତି ଦର୍ଶ ବର୍ଷ କୁବର୍ଷ ଇଞ୍ଚେ ହଉ ପଛକେ ବଢୁଛି।
ହୁଁ, ସବ ଭଗବାନ ନାହାନ୍ତି କାହିଁ, ଭଗବାନ ଦେଖେଇ ଦିଅନ୍ତି ବି ଦୁନିଆର ସବୁ କଥା ମୁଁ ତ କହୁଛି ମୁଁ ଯ ମୁଁ ତ ବେଶୀ ଭୁଲ କରେନି କେବେ। ମୁଁ ବେଳେବେଳେ ଟିକେ ଟିକେ ମୁଁ ଯେବେ ଯାଆକୁ ସାଙ୍ଗେ ସାଙ୍ଗେ କିଛି କାହାକୁ ନଉଟେଇ କହିଦେବି, କାହାକୁ ଯଦି ଭୁଲ ଅନ୍ୟାୟରେ କହିଦିଏ, ଭଗବାନ ମୁଁ ସାଙ୍ଗେ ସାଙ୍ଗେ ମୁଁ ଖାଲି ଖଣ୍ଡିଆ ହେଇଯିବ କୋଉଟି। କୋଉଠି ଝୁଣ୍ଟିକି ଗୋଡ ଖଣ୍ଡିଆ ହେଇଯାଏ। କୋଉଠି କଣ ହେଇଯିବ ମୁଁ ସାଙ୍ଗେ ସାଙ୍ଗେ ଅନୁଭବ କରିଦେବି। ସାଙ୍ଗେ ସାଙ୍ଗେ ମୋତେ ମୁଁ ଜାଣିପାରେ ନାଇଁ ଏଇ ଭୁଲ ଟା ମୁଁ କରିଥିଲି।
ଥରେ ସେମତି ଥରେ ମୁଁ ଥରେ ସେମତି ଟିଉସନ ଯାଉଥିଲି ଜଣଙ୍କର ପଇସା ପଡି ଯାଇଥିଲା ବାଟରେ, ତା ମନି ପ୍ରସ୍ ପଇସା ଏମତି, ମୁଁ ତାଙ୍କୁ ସେଠରୁ ହା ଡାକିଲି ଜୋର ବି ସିଏ ଶୁଣିଲେନି ବି। ଏ ଡାକିଲି ତାପରେ ସେଠୁ ଶୁଣିଲେନି ଯେମତି ତାପରେ ସେଠୁ ତାଙ୍କୁ ବହୁତ ହାଲା କଲି ବି ଜୋର ଚିଲେଇଲି। ତାପରେ ସେଇଠୁ ଶୁଣିକି ପଛକୁ ବୁଲିକି ଆସି କହିଲେ ଝିଅ ତୋମେ ପଇସା ନିଅ। ମୁଁ କଇଲି ନାଇଁ ଦେଖ ଏଇଟା ତୋମ ରୋଜଗାର ପଇସା ମୁଁ ନେଇକି କଣ କରିବି? ମୁଁ ଜଷ୍ଟ ପାଇଲି ବାଟ ରୁ ପାଇଲି। କିନ୍ତୁ ମୋତେ ଦେବେ ଖୁସିରେ ସେ ଦେଲେ ମୁଁ କହିଲି ନା ନା ଖୁସିରେ ବି ମୁଁ ଆଣିବିନି। ମୁଁ କହିଲି ତୋମ ପଇସା ମୁଁ କାହିଁକି ଆଣିବି। ହଁ।
ସିଏ ଗୋଟେ କଥା, ଆ, ତ ମୁଁ ତ ଦେଖିଲି ଆପଣଙ୍କର ପଇଲା ତ ମୁଁ ଆପଣଙ୍କୁ ଡାକିକି ନଦେବି କଣ ପାଇଁ। ସେଇଟା ଠିକ, ହଁ ସେଇଟା ହଉଛି ନ୍ୟାୟ କଥା। ନା ସେ ହଁ ମୋର ଇଆଡେ କୋଉଠି ଟଙ୍କା ପଳେଇଯିବ। ସତ କଥା ତୋମେ ତ ମୁଁ ତ ଜଣଙ୍କର ଦଶ ଟଙ୍କା ଖାଇବ ସେ ତମର କୋଡି ଟଙ୍କା ହିଁ ପଳେଇଯିବ ସେ ଜାଗାରେ।
ସେଇଆ ବା, ମୁଁ ଥରେ ଥରେ ନା ଦି ଟଙ୍କା ତିନି ଟଙ୍କା ଏମତି ବାଟରୁ ପାଇବି, ଦି ଟଙ୍କା ଟା ପାନ୍ସ ଟଙ୍କିଆ ଟେ ମୁଁ ସବୁବେଳେ ନେଇକି ଆମ ଯୋଉ ଗାଁ ମନ୍ଦିରରେ ସେଠି ପକେଇ ଦେଇକି ଆସିବି। ଏ ତ
କାଟା ପାାଇନୁ ହୁଁ,।
ନାହିଁ ମୁଁ ପାଇଛି।
ମୁଁ ସେଇଥିପାଇଁ ଭାବେ ମୁଁ କେ ମୁଁ କେବେ ହରେଇନି କି ହେ ସେ ଯେ ଭଗବାନ ମୋତେ କେବେ ଦେଇନାହିଁ। ମୁଁ କେବେ ସ-ସତ କଉଛି ମୁଁ କେବେ ସେମିତି ହଜିଚି ମଁ ତ କେବେ ହଜେଇନି। କିନ୍ତୁ ମୋର ଥରେ ପାଁଶହ ଟଙ୍କା ହଜି ଯାଇଥିଲା। ଗୋଟେ ବୁଢ଼ା ଟଙ୍କା ନେଇ ଏଇଥାନ୍ତା। ମୁଁ ସେଠୁ ଗଲି ପୁଣି ପଛ ଥିଲ, ବ୍ୟାଙ୍କ୍ ରୁ ଉଠେଇଲି ସାଙ୍ଗେ ସାଙ୍ଗେ ମୋ ବହି ଭିତରେ ପୁରେଇଥିଲି। ବହିରୁ ଖସି ଯାଇଚି ପାଁଶହ ଟଙ୍କା ଖଡ ଖଡିଆ ନୋଟ୍ ଟାନା ସେ ପତଲା ଟା ଖସିି ସେ ବୁଢା ଲୋକ ଟା ନେଇ ଯାଇଥିଲା। ମୁଁ ରିଟର୍ଣ୍ଣ ଗଲି ମୁଁ କହିଲି ସା କୁ ମୁଁ ପଚାରିବି ଯେ ମୌତେ କଣ ପାଁଶହ ଟଙ୍କା କମ ଦେଇଚନ୍ତି। ଗଲାବେଳୁ ସେ ମୁଡୁ ଖୋଜିଲି ସେ ବୁଢା ଲୋକଟା ମୋତେ ପଚାରିଲା କହିଲା ଆଉ ତୋମେ କଣ ଖୋଜୁଚ? ମୁଁ କହିଲ ହଁ ମୋର ପଇସା ହଜି ଯାଇଛି। ତାଠୁ ନା ଆଉ ତୋମେ ମୁଁ ମୋର କିନ୍ତୁ ଚାକରୁ ମୁଁ ଯଦି ରିଟର୍ଣ୍ଣ ନ ଯାଇଥାନ୍ତି, ସେ ବୁଢା ଲୋକଟା ଜାଣିଥିଲା କିଛି ମୋତେ ଡାକିଲାନି ଆକ୍ଚୁଲି। ମୁଁ ଗଲି ବୋଲି ପଚାରିଲି ବୋଲି ହଁ ସିଏ ଭାବୁଥିଲା ଇଏ ଯଦି ନ ଖୋଜିଲା ମୁଁ ନେଇଯିବି। ମୁଁ କଥା ତୋମ୍ ତୋମେ ଯଦି ଦେ ଖିଲ ମୋ ବ୍ୟା ବହିରୁ ପଇଲା, କହିଲା ମୁଁ ଦେଖିଲି ଆଉ ତୋମେ ଜ ହଁ, କଇଲା ମୁଁ ଦେଖିଲି ତୋମେ ଜଲଦି ଜଲଦିର ଥିଲ, ଆଉ ଆ, ମୁଁ ସେ ମୁଁ ଦେଖି ମୁଁ ଭାବିନି, ମୁଁ କଇନି ଦେ- ସେ ଦେଖିବ ସେ କଣ କରୁଚନି। ମୁଁ ଇଏ ଗୋଟେ ଉଚିତ କଥା କି ତୋମେ ଦେଖିଲ ଜଣକର ପଡିଯାଇଚି, ଜଣେ ଜଲଦି କାହିଁ ଯାଉଚି ଆକ୍ଚୁଲି ମୁଁ ବ୍ୟାଙ୍କ୍ ଯାଇଥିଲି ବାରଟା ବେଳେ। ସିଏ ତାଙ୍କର ଟିକେ ଲେଟ୍ ହେଇଗଲା ସେ ବ୍ୟାଙ୍କ୍ ରେ ଟିକେ ପ୍ରୋବ୍ଲେମ୍ ଅଛି ଲେଟ୍ ହେଇଗଲା ବୋଲି। ହୁଁ, ସିଏ ଟିକେ ରମ କହିଲେ ଦିଟା ପରେ ଖାଇସାରିଲା ପରେ ପଇସା ଦେବେ ମୁଁ ସେଇଠି ଚାରି ଘଣ୍ଟା ୱେଟ୍ କରିବାକୁ ପଇଲା। ମୁଁ ସେଥିପାଇଁ ଘରକୁ ଆସିବି ବୋଲି ବ୍ୟସ୍ତ ହେଲିଣି। ମୋର ସେ କାଇଁ ବ୍ୟସ୍ତ ହଉଛୁ ତୁ ଦେଇଦବା କଥା ନା ନାଇଁ। ମତେ ଜାଚିକି ଦେଲେନି ତାପରେ ମୁଁ ଯେତେ ଖୋଜିଲି ମୋତେ ହେଟୁ ସେ ବୁଢା ଲୋକଟା କହିଲା ସି ସି ଟି ଭି ଏମିତିଆ ଲାଗିଛି ନା ସେ ସେଟୁ ଦେଇଦେଲେ ମତେ।
ହୁଁ।
ମାନେ ମୁଁ ଦେଖିଲି ମୁଁ କଇ ମୁଁ କଇଲି କୋଉ ଭଳିଆ କିନ୍ତୁ କେବେ ଜୀବନରେ ମୋର ପଇସା ହଜିନି ଆଜି ପର୍ଯ୍ୟନ୍ତ ଟଙ୍କା ପାଇନି କେବେ ମୋ ଯିବ ହରେଇନି ଆଉ ପାଇବି କେମିତି? ହୋଉଚି ଟାଇମ ହେଇଗଲାଣିି ହେଲା କାଟିଦବା।
ହୁଁ।